ହାଲୋ।
ହଁ କଣ କରୁଛନ୍ତି?
କିଛି ନାହିଁ ଏବେ ବସିଛି ଆଉ।
ଓହୋ ଆଉ ସକାଳୁ ସକାଳୁ ଉଠି ପଡ଼ିଲଣି ନା କଣ?
ହଁ ସକାଳୁ ଉଠିଲି
ଆଉ ଘର କାମ?
ହୁଁ ଘର କାମ, ଛୁଆ ପାଠ ପଢା, ଟିଉସନ ଯିବେ, ଖାଇବେ। ବ୍ରେକ୍ ଫାଷ୍ଟ କରିବେ।
ହଁ ସମସ୍ୟା ତ ସେଇଆ ଆଉ।
ସେଇ ସକାଳୁ ଉଠା ଘର କାମ।
ହଁ ଆଉ ପରିବାର ନେଇକି ଅଛନ୍ତି। ଏତ କିଏ ଚା ପିଇବେ କି ଖାଇବା ଜଳଖିଆ ଖାଇବେ? କିଛି ବନେଇବାକୁ ପଡିବ।
ହଁ ଛୁଆମାନେ ପୁଣି ସ୍କୁଲ ଫୁଲ ଯିବେ।
ହୁଁ ଏଇନା ସ୍କୁଲ ତ ଛୁଟି ଅଛି ଟିଉସନ୍। ଯିବେ ଆଉ।
ସ୍କୁଲ ପରା ଏ ରଜ ପରେ ଖୋଲିବନି ଆଉ।
ହଁ ପ୍ରୋଗ୍ରାମ ଯିବା, ଏବେ ତ ଯାଇଥିଲୁ, ଆଉ ତା ଯିବା ପଛରେ ପୁଣି
ହୁଁ ହୁଁ।
ଆ ତମେ କୁଆଡେ ଯାଇଥିଲ ବୁଲିଆକୁ?
ଆମେ ବି କୁଆଡେ ସେଇ ବୁଲାବୁଲି ଆଡେ ସେ ଛିଟିଆ ମିଟିଆ ହଉଚି। ଯୁଆଡେ ଛୋଟ କାଟ ପାଖିଆ ସବୁ ହଉଚି ଏବେ ଯାଇଥିଲୁ ଆମର ଏଇଠିକି ଆମର ଏଇ ଯୋଉ ଯାଜପୁର ଆଡେ।
ଆଚ୍ଛା। ସେଠେଇଁ ଅଛି ପରା କେଦାରନାଥ। ମିନି କେଦାରନାଥ ହେବେ।
ହଁ ମିନି କେଦାରନାଥ ହଁ ମିନି କେଦାରନାଥ ଯାଇଥିଲୁ ହେଇଗଲାଣି ସେ ରଜ ପୂର୍ବ ବର୍ଷ ରଜ। ଯାଇଥିଲୁ। ଏ ସେଠି ବେଶି ସା କିଛି ନାହିଁ, ଆ ଖାଲି ଯିବା କଥା। ବେଶୀ କିଛି ନାହିଁ ଛୋଟ ମନ୍ଦିର ଗାଁ ମନ୍ଦିର। ରାସ୍
ହୁଁ ହୁଁ।
ଖାଲି ଯାଇକି ଗୋଟେ ବୁଲିକି ଆସିଆ କଥା ଆଉ।
ସେପଟେ ଆମର ବିରଜା ବିରଜା ଅଛନ୍ତି ପରା?
ହଁ ଯାଜପୁରୁ ବିରଜା ଆଉ ଆମର ସେଠି ହେଇଛି ଆମର ଶହେ ଆଠ ଫୁଟର ଶହେ ବାର ଫୁଟର ଶିବ ଷ୍ଟାଚୁ ଶିବ ମୂର୍ତ୍ତି ହେଇଚି। ସେଟା ବି ଭଲ ଜାଗାଟା। ହଁ ଶହେ ବାର ଫୁଟ ଗଢିଆ ହେଇଚି ତେବେ ଆହୁରି କମ୍ପ୍ଲିଟ ହେଇନି ଆହୁରି କାମ ଚାଲିଛି। ହଁ ଅନେକ ଜାଗା ଅଛି ହଁ ଜାଗା ଅଛି।
ଆଚ୍ଛା।
ହଁ ଛତିଆ ଠାକୁର ବି ତ ଭଲ ଜାଗା ଭଲ ନାଇଁ।
ହଁ ଜାଗା ଭଲ ହଁ ଯିଏ ଯାଉଚନ୍ତି ମିନି କେଦାର ସିଏ ସେଇ ଛତିଆ ହେଇକି ଯାଉଚନ୍ତି ସେ ଛତିଆରୁ ଏଇଟା କଟିକି ଯିବେ।
ହୁଁ ସେ ସେଟା ସେଇପଟ ଲାଇନ୍ ନା।
ସବୁ ଟୋଟାଲ ତ ସେଇପଟ ଆଉ ସେ ଜାଗା ଭଲ ସବୁଆଡେ ଜାଗା ଭଲ ଅସଲ ଯିବା କଥା ଭକ୍ତିରେ ଯିବ ଭକ୍ତିରେ ଆସିବ।
ହଁ।
ହୁଁ ଜାଗା ଭଲ ସବୁ। ଆଉ ଗୋଟେ ଅଛି ଯଦି ପୁରୁଷେ ଭିତୁରୁକୁ ସିଧେଶ୍ଵର ସେ ବି ଉଁ ଯା ହଁ। ସେ ସିଦ୍ଧେଶ୍ବର ସେ ଶିବ। ସେଠି ମାନେ ବୈତରଣୀ ହଉଛନ୍ତି ଉ ମାନେ ପଶ୍ଚିମ ମୁହାଁ ବୈତରଣୀ ନଦୀ ମା ସେଇଠି ଓଲଟା ବହିଛି। ବୈତରଣୀ ହୁଁ ସେଇଠୁ ଓଲଟା ପଟ ମାନେ ଇଏ କରି ସେ ଠାକୁରଙ୍କ କତିରୁ ସେଟା ଓଲଟା ଯାଇଛି।
ସେ
ସେଟା ବଢିଆ ଜାଗା ନଈ କୂଳରେ ସେଠି ସହସ୍ର ଶିବଲିଙ୍ଗ। ସଠି ହୁଁ। ସହସ୍ର ଶିବଲିଙ୍ଗ ସେଠି। ସେଟା କୁ କୁହାଯାଏ ଚିକା କଢି। ସାତ ଥର ଯିବୁ ପୁରୀ ଥରେ ଯିବୁ ରଷିଆ କଡି ସବୁ ପାପ ଯିବ ଛାଡ଼ି। ସେଟା ବଢିଆ ଜାଗାଟା‌
ଯାଇଛନ୍ତି
ଉହୁଁ,
ସେଠି ପିଣ୍ଡ ଫିଣ୍ଡ ଦାନ କରାଯାଏ ସବୁ ଅସ୍ତି ବିସର୍ଜନ ସେଠି ହୁଏ।
ଆଚ୍ଛା
ଭଲ ଜାଗା ସବୁ ଯାଇ ବୁଲାବୁଲି କରିକି କରିକି ଆସିବା କଥା।
ଥିଲ।
ହଁ ମୁଁ ଯାଇଛି ଦିଇ ତିନି ଥର ଯାଇଛି।
ହୁଁ
ହୁଁ ସେଟା ସେ ଆଖଣ୍ଡଳମଣୀ ଗଲା ବେଳକୁ ବାଟରେ ପଡିବ। ଯାଜପୁର ପାରି ହେକି ଯଉ ଆଖଣ୍ଡଳମଣୀ ଯିବେ
ଆ ଆଖଣ୍ଡଳମଣି ବି ଯାଇଛନ୍ତି।
ହଁ ଆଖଣ୍ଡଳମଣୀ ତ ଏବେ ଯାଇଥିଲୁ ହେଇଗଲାଣି ତିନି ଚାରି ମାସ।
ଆଛା ସେଠି ସବୁ କଣ କେମିତି ଜାଗା?
ହଁ ସେଠି ସବୁ ବାଗେଇ ଦେଇ ହଁ ସେଠି ସବୁ ଏବେ ନୂଆ କରିଦେଇଛି ସବୁ ସିଷ୍ଟମ ସବୁ କରିଦେଇଛି କିନ୍ତୁ ଏ ଟାଉଟର ଟିକେ ଅଧିକା ଆଉ। ପଣ୍ଡା ପୂଜାରୀ ମାନେ ସେତ ପଇସା ଖାଇ ଯିବେ ଖାଲି ଏଠି ଭୋଗ ସେଠି ଭୋଗ ପଇସା ଏମିତି କରିବେ ଖାଲି ଆଉ,
ସବୁ ତ ପଇସା ହେଲାଣି, ନଡିଆ ର କେତେ ରେଟ ହେଇଯାଉଛି। ଆଉ ସେଠି ତ ବ୍ରାହ୍ମଣ ଅଛନ୍ତି ମୁଣ୍ଡରେ ହାତ ମାରିଦେଲେ ପଇସା ଦିଅ,
ପଇସା ପଇସା ସାଙ୍ଗେ ସାଙ୍ଗେ ପଇସା
ଆଉ ପଚାଶ ନଉନାହାନ୍ତି। ଏବ ଭୋଗ ଲଗେ ମାନେ ଶହେ ଦୁଇ ଆଛା।
ହୁଁ ସେଥିପାଇଁ ଗୋଟେ ଗୋଟେ ଛୁଆ ଯିଏ ନଣ୍ଡା ଫଣ୍ଡା କରୁଛନ୍ତି ସେମାନେ ନେଇ ଯାଉଛନ୍ତି ତିନି ହଜାର ଚାରି ହଜାର।
ଏ ଆ
ତି କରିଛନ୍ତି ଆଉ ଜାଗା ଭଲ
ଯ ଠାକୁରଙ୍କ ସ୍ଥାନ କିଛି ଦେଖ
ହୁଁ ସେଠି ବି ଆମର ଗୋଟେ ହୁଁ ସେଇ ଭିତରୁ ଗୋଟେ ହେଇଛି ସନ୍ତସୀମା ମନ୍ଦିର। ସେଠି ଗୋଟେ ହେଇଛି ସେଇଟା ଏଇ ଯୋଉ ଦକ୍ଷିଣ ଭାରତ ଷ୍ଟାଇଲ ରେ ହେଇଛି। ସେ ମନ୍ଦିରଟି ଗୋଟେ ମନ୍ଦିର ଭଲ ଆଗର କରୁଛନ୍ତି ସନ୍ତସୀମା ଜଣେ ପର୍ସ ନାଲିଆ କରିଛି।
ହୁଁ ବଡ଼ା ମନ୍ଦିର।
ଆଉ ସେଠୁ ପୁଣି ଗଲା ଭିତରେ ପୁଣି ଖାଇବା ପିଇବା କୋଉଠି କଣ କେମିତି ହେଲା
ସେଇ ଆଖଣ୍ଡଳ ମଣି ଙ୍କ ପାଖରେ ସେଇ ପ୍ରସାଦ
ପ୍ରସାଦ
ଶହେଟଙ୍କା ପ୍ରସାଦ।
ସେଇ ମନ୍ଦିରରେ ପ୍ରସାଦ ଦିଆ ହଉଛି। ପଇସା ନେଇକି ନା।
ପାଖରେ ଆଉ। ତାଙ୍କରି ସେଇ ଇଏ ଆଉ। ସେଇ ରୋଷେଇ ଆଉ
ଆଛା। ଆଉ ରହିବା ପାଇଁ? ଏଠି କଣ ସୁବିଧା ଅଛି ଯେ ଚାହିଁବ ଧର ରହିବାକୁ? ଠାକୁର ଆଉ ରହି ଦେଖିବାକୁ ଟିକେ କଣ ରୁମ୍ ଘର
ରୁ ରୁମ୍ ଏତେ ନାହିଁ ରୁମ୍ ର ଏତେ ସୁବିଧା ନାହିଁ ଅଛି। ରୁମଫୁମ୍ ଏତେ ସୁବିଧା ନାହିଁ ସେ ବାହାର ଲୋକ କିଏ କିଏ କାହିଁ ରହୁଛି ସବୁ ତ ଲୋକାଲ୍ ଲୋକ ଯାଉଛନ୍ତି ଦର୍ଶନ କଲେ ଆସିଲେ ଆଉ। ହଁ ରୁମଫୁମ୍ ଏତେ ନାଇଁ ସେ ଲଜଫଜ୍ ଗୋଟେ ଦିଟା ଅଛି କିନ୍ତୁ ଏତେ ରୁମଫୁମ୍ ସୁବିଧା ନାହିଁ।
ଖାଲି ଏମିତି ଯିବା ଦର୍ଶନ କରିକି ଆସିବା ଆଉ ନା। କୋଉଥିରେ ସେଠି ଏଇ ଗାଡି କଣ ବଡ ଗାଡି ଯାଉଛି ନା ଟ୍ରେନରେ ବି ଯାଇହବ?
ନା, ବଡ ଗାଡି ସୁବିଧା ହେନେ ଦୁଇ ତିନିଟା ଗାଡି ବଦଳ କରିକି ଯିବାକୁ ପଡିବ। ସ୍ୟାଡେ ପୁଣି ଯିବ ସେ ନାନାଦି ଇଏ ପାଠ, ଟୁ ହ୍ଵିଲରରେ ଯିବ ତାର ଠିକ୍ ସୁବିଧା ଆସିଲେ ବାବାଙ୍କର ହଉଛି ଭରଷା୍ ହୁଁ
ତାଙ୍କର ହଉଛି ଘର୍ଷଣ ମାନେ ଘର୍ଷଣ ପ୍ରସାଦ।
ସେଟି
ହୁଁ
ଠାକୁରଙ୍କ ପାଖ ଠାକୁରଙ୍କ ପାଖରେ ଲାଗେ ନା?
ଓ ଠାକୁରଙ୍କୁ ତ ପୁରା ଘସାଯିବ ତାଙ୍କ ଇଏରେ ଘସାହେଇକି ସେଇଟା ଦିଆଯିବ।
ଆଚ୍ଛା।
ସେଇଟା ପାଇବ ତମେ କଟିବ ଆଉ
ହୁଁ କପିଳାସ ଯାଇଚନ୍ତି?
ହୁଁ କପିଳାସ ଯାଇଚି, କପିଳାସ ଦୁଇଥର ଯାଇଛି ଟୋଟାଲେ।
ସେଠି କେମିତି କଣ ସବୁ?
ସେ ସେ ଗାଡି ସୁବିଧା ନାହିଁ, ସେ ଗାଡି ସୁବିଧା ନାହିଁ ଆମକୁ ଏଠୁ ସେଇ ଟୁ ହ୍ଵିଲରରେ ଯିବ ଟୁ ହ୍ୱିଲରେ ଯାଇକି ପୁରା ଉପରକୁ ଚଢିବାକୁ ପଡିବ
ବାଙ୍କ ଅଛି ଏକାବନ ବାଙ୍କ।
କହନ୍ତି କେତେଏଏ ଉଁ ବାର ନାଇଁ କେତେ ପାହାଚ ଅଛି ପରା ସେଠି?
ହଁ ତେରସ ବାଉନୁ ଯିଏ ଚାଲିକି ଯିବ ତଳୁ ସେ ଯିବ ନହେଲେ ଯିଏ ଟୁ ହ୍ଵିଲର ତ‌ ଯାଉଛି ତାରିପଟେ ପଳଉଛନ୍ତି ଉପରକୁ ଆଉ
ଆଚ୍ଛା। ଯିଏ ଚାଲି ନ ପାରିବ ସେ ଗାଡିରେ ଯାଉଥିବେ
ଯିବ ଯିଏ ଯଦି ଚାଲିଲା ଖୁସିରେ ଚାଲିଲା ପରିବେଶ ଭଲ, ପୁରା ଉପରକୁ ପଳେଇବ ମାନେ ବାଦଲ ମୁଣ୍ଡରେ ବାଡେଇ ହବ।
ଏମିତି
ହଁ ପୁରା ବାଦଲ ଭାସିବ ଉପରେ।
ଆଚ୍ଛା ସିଏ ତ ଦୃଶ୍ୟ ଆହୁରି ସୁନ୍ଦର ଦେଖାଯିବ।
ଆହୁରି ବଢିଆ ବଢିଆ ସେଠିବି ସେ ମାଙ୍କଡ, ମାଙ୍କଡ ପ୍ରବଳ।
ସବୁଠି ରହିଗଲେଣି ଆଉ
ସେଠି କିନ୍ତୁ ଠାକୁରଙ୍କ ଦର୍ଶନ ଭଲ ପୁରା ପାଖରେ ଯାଇକି ଦର୍ଶନ କରିବୁ ଆରାମରେ, ସେଠି ଏତେ ଇଏ ନାହିଁ ଏତେ ମାନେ ଠେଲାପେଲା ଟାଉଟରେ ଏତେ ନାହିଁ।
ସେଠି ସବୁ କଣ? ଜଗିଚନ୍ତି ସେମା
ହଁ ସେଠି ଟିକେ ଭଲ ଅଛନ୍ତି ଆଉ
ଆଚ୍ଛା ଠାକୁରଙ୍କ ଦେଖିଲେ ତ ମନ ଖୁସି
ଯେତେବେଳେ ଗାଡିରେ ଯିବ ଆପଣ ତ ଗଲା ବେଳୁକୁ ଏଇଟି ତ ଗଲାବେଳକୁ ପୁରା ଜଙ୍ଗଲରେ ଯିବ ଜଙ୍ଗଲରେ ଯିବ ପୁରା ଗଲ ପୁରା ଆଉ
ଆଚ୍ଛା।
ହଁ ଜାଗା ତ ସୁନ୍ଦର ଦେଖା ଯିବ ହ
ହଁ। ଆଉ ସୁନ୍ଦର ମନୋରମ ଦୃଶ୍ୟ ଦେଖିବା, ସେଇଥିପାଇଁ ଲୋକ ଯାଉଚନ୍ତି ସବୁବେଳେ ଯାଉଚନ୍ତି ଏଉରା ଯମହାଯା ଇନା ଯିବେ ଲୋକ ଭଲ ଭଲ ଦିନରେ ସବୁ ଯିବେ ନହେନ ତ ଶିବରାତ୍ରି ଜାଗର
ଜାଗର ଜାଗରରେ କପିଳାସରେ ଉଁ, ଦୀ-ଦୀପ ଜାଳନ୍ତି ହଁ।
ହୁଁ, ଏ ତ ଚନ୍ଦ୍ରଶେଖର ବାବା ଚନ୍ଦ୍ରଶେଖ
ହୁଁ, ତୋର ତ ସେଠି ତାଙ୍କର ଆଗରୁ ତାଙ୍କର ନାଁ ପ୍ରସିଦ୍ଧ।
ହୁଁ। ନା ସେ ପୁରୁଣା ଠାକୁର ହଁ ସେ ଓଡିଶାର କୈଳାସ। ଓଡ଼ିଶା ର କୈଳାସ ରେ ଯା
ଆଚ୍ଛା, ହଉ, ହେଲା।
ହୁଁ, ହୁଁ, ହଉ ରଖନ ଅ,
କାଟ କାଟଅ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।